ହାଲୋ।
କଁ କରୁଚୁ।
ମୁଁ ଏଇଠି ବସିଥିଲି ତୁ।
ଏ ମୁଁ ବି ବସିଛି ଆଉ।
କଁ ଖାଇ ସାଇଲୁଣି।
ହଁ ଖାଇଛି ତୁ।
ହଁ ମୁଁ ବି ଖାଇ ଦେଇଛି।
ହଁ ବଢିଆ ଆଉ। କଁ ଖାଇଲୁ। ଓ ବଢିଆ ଆଉ। ହଁ। କେତେ ବାମ୍ଫ ବାହାରୁଚିଲୋ ମା ଏବେ, ରଜକୁ କୁଆଡେ ବୁଲିବାକୁ ଯିବୁ।
କୁଆଡେ ନାଇଁ, ଦେଖିଆ କୁଆଡେ ଯିବା ଆଉ ଯୋଉ ଆସିବ ଗୁଡି ଅ
ଆସିବୁ ମୋ ପାଖକୁ, ହଁ ମୋ ପାଖକୁ ଆସିବୁ ତାହେଲେ ଆଉ।
ହଉ ଯିବି ମୋ ଛୁଟି ଥିବ ହେତବେଳେ ସବୁ।
ହୁଁ, କମ୍ପୁଟର ହେରିକା ଛୁଟି ଥିବ ତ ଆସିବୁ ହାରି ଆଉ।
ହଁ।
ହୁଁ ହୁଁ ହୁଁ ହୁଁ ଆଉ ଅଖିଆ ରିପୋର୍ଟ। ଗେଲ ନାଇଁ, ପିିଟିବୁ ଧରିକିନା। ସିଏ ଶୋଇଛି। ଆଙ୍କି, ସାନି ପଢୁଛନ୍ତି ନା ନାହିଁ?
ହଁ ସେମାନେ ସେମିତି ପଢୁଛନ୍ତି। ହଁ, ମୁଁ ବାଡେଇ ବିି ଯେ ମୋତେ ଗାଳି କରୁଛନ୍ତି ମୁଁ ବାଡ଼ଉନି ସେଥିପାଇଁ।
ଅଁ ଘର ଅସନା ଫସନା କଲେ ବାବା କେମନ୍ତି ରାଗୁଛନ୍ତି ଭଲ ପିଟୁନୁ ଧରିକିନା।
ହଁ, ମୁଁ ବାଡଉଛି ବେଳେ ବେଳେ ସବୁବେଳେ ନୁହେଁ।
ମାମା କୁ ନହେଲେ ବାବା କୁ କହିବୁ‌ ଏମତି ଫୋପୋଡା ଭେଙ୍ଗା କରୁଛନ୍ତି ବୋଲି, ଯିଏ ଫୋ ଫୋପାଡି ଥିବ ତାଙ୍କୁ କହିବୁ ଗୋଟେଇବ, ଦି ଭାଇ ଭିତରୁ। ଯଦି ନ ଗୋଟେଇବେ କହିବୁ ଦି ଜଣ ଯାକ ହିଁ ଗୋଟେଇବେ। ନ କହିଲାଠୁ ବେଶୀ ଉତ୍ପାତ ହଉଛନ୍ତି ସେ ଦି ଭାଇ ଯାକ।
ହଁ ବା କାଲି ସେମିତି ସେ ଗୋଇଠା ମରାମରି ହଉଥିଲେ ଦିପହରେ।
ବାଡେଇଲୁନି, କିଏ ଗୋଇଠା ମାଇଲା?
ସାଇ, ଅଙ୍କିକୁ, ଗୋଇଠା ମାରିଲା ଛାତିକୁ।
ଯା ଯା। ଅଙ୍କି ଲାଗି ପୁଅ ଅଙ୍କି ମହାନ ଖଣ୍ଡିଏ। ଆଗ ଶନି ସହିତ ଲାଗିଲେ, ଶନି ଯାଇକି ବାଡେଇଥିବ।
ହଁ ବା ରାଗି ଦଉଛି ସମସ୍ତଙ୍କୁ, ସମସ୍ତଙ୍କ ସାଙ୍ଗରେ। ଦି ବଡ ଝିଅ ଆସିଲେ ତା ସାଙ୍ଗେରେ, ସାନ ଝିଅ ଆସିଲେ ତା ସାଙ୍ଗେରେ। ସମସ୍ତଙ୍କ ସାଙ୍ଗେ ଲାଗୁଛି।
ହୁଁ ସଜରେ ବସିବନି ବାନ୍ଧିଦେଇ ଖରାରେ ବସେଇଦବୁ ସାଇଜ ହେଇଯିବ। ଲଙ୍ଗଳା କରିକି ବସେଇଦବୁ ଘଣ୍ଟା ଟେ। ପାଠ ପଢିଆର ନା ନାହିଁ, ଖାଲି ଖେଳ, କୁଦ, ଡା, ନାଚ ତାର ଚାଲିଥିବ ଗୋଟେ ପରେ ଗୋଟେ।
ଆଉ ତୁ, ତମ ଆଇଁଷ କଣ ହେଇଚି ଆଜି?
ଏ ଶୁକ୍ରବାରେ ବା।
ଓହୋ, ହଁ, ହଁ ପରା। ମଟନ୍ ହେଇଛି।
କିଏ କରୁଛି, ଗୁଡି ଅପା?
ନାଇଁ ସାନା ଆମା କରୁଛନ୍ତି।
ଉଁ ସାନ ମା ଆସିଛନ୍ତି କି?
ହଁ।
ହୁଁ ଖରା ହଉଛି ଏଇଟି ବସିଛି ପରା।
ହଁ, ଜୋରସେ ଖରା ହଉଛି, ରହି ହଉନି ଏସିି ନ ଲଗ ଗେଲେ ଜମର ବସି ହଉନି କୋଉଠି।
ଏଥରକ ରହ୍ ବେଶୀ ତ ହୁଡ଼ିଲେ ପଳେଇ ଆସିବୁନୁ ବାମ୍ପ ବାହାରି ପଳେଇବ। ପାଣି ବି ବା ସଖାଳେ ଆସୁନି।
ହଁ ସଖାଳେ ଟିକେ ଟିକେ ଡେରିରେ ଆସୁଛି ପାଣି। ବେଳେ ବେଳେ ଆସୁଛି, ବେଳେ ବେଳେ ଆସୁନି।
ଏ ଦେଖିକି ୟୁଜ୍ କରିବୁ ପାଣିଆ, ତ ବେଶି ପାଣି ଜମା ଆସୁନି। ନଦୀରେ ବି ପାଣି ନାହିଁ। ନଦୀରେ ବି ଜମା ପାଣି ନାହିଁ, ସୁଖିଗଲାଣି।
ହଁ ବାବା ଆଙ୍କି କେବେ ଗୋଟେ ଯାଇ ଖିଲି ଯେ ନଦୀଆଡେ, ଏଇ ଯୋଉ ଅଛି ଗୋଟେ ସାଇବା ମନ୍ଦିର ପାଖରେ। ଟିକେ ପାଣି ନଥିଲା ମାନେ ବାଲି ଦେଖା ହଉଥିଲା ଆଉ ଟିକେ ଟିକେ ପାଣି ଥିଲା
ହୁଁ ଅଳ୍ପ ଅଳ୍ପ ପାଣି ସାରିବେ ଏଇ ଅଙ୍କି ଘରିକାଙ୍କୁ କହିବୁ ଜମା ଛାଡେବେନି ଏଇମାନେ ହିଁ ଫୋପଡା ଫିଙ୍ଗା ସବୁ କରୁଛନ୍ତି
ହଁ ବା
ସେମାନଙ୍କୁ ବାରଟା ଯାଏଁ ପଢିହବ ଚିକି ବାରଟା ପୂର୍ବରୁ ଉଠି ଥିବେ ଯଦି ମତେ ଫୋନ କରିବୁ ହେଲା
ହଁ
ହୁଁ ହଁ ବା ଏମିତି ମୁଁ ଗଲେ କିନ୍ତୁ ମାଡ଼ଟା ହବ ଦେଖିବେ ଆଉ ବାରଟା ମାନ ବାରଟା ବାରଟା ପୂର୍ବରୁ ଜମା ଉ ଉଠିବେନି ତାଙ୍କୁ କହିବୁ
ହଁ
ହୁଁ ହୁଁ ଆଉ କୁନୁ ଦାଦା କେତେବେଳେ ଆସିବେ?
ସିଏ ଆସିବେ ଅ ସେଇ ବାରଟା ଗୋଟେ ବେଳକୁ ଆସିବେ ଆଉ
ହୁଁ ହୁଁ ଭଲ ଆଉ ମୁଁ ବା ଝିଅକୁ ନେଇକି ଟିକେ ବ୍ୟାଙ୍କକୁ ଯାଇଥାନ୍ତେ ଆଧାର କାର୍ଡ ଟା ଖୋଲି ଆକୁ ବ୍ୟାଙ୍କ ଶୋଇ ପଡିଲା ଆଉ
ଓ ତାରି କଣ ଆଧାର କାର୍ଡ ଖୋଲା ହବ କି ଏବେ
ତାର ପିଲାବେଳୁ ଆଧାର କାର୍ଡ କରିବା କଥା ଏପର୍ଯ୍ୟନ୍ତ ଆହୁରି କରା ହେଇନି ଗୋଟେ। ଛୋଟବେଳୁ ଆଧାର କାର୍ଡଟା କରିବା କଥା।
ହୋଉ ଆଉ ଯୋଉ ତିନିଟା ଯୋଉ ତିନିଟାବେଳକୁ ଛାଇ ଛାଇ ରହୁଚି। ସେତେବେଳେ ନେଇଯିବୁ ତାକୁ ଫାଙ୍କା ବି ଥିବ ବ୍ୟାଙ୍କ ସାଙ୍ଗେ ସାଙ୍ଗେ ହେଇଯିବ।
ଇଲୋ ଖରା କେମିତି ହୋଉଚି ଦେଖୁନୁ କିଏ ଗୋଟେ ଗାଡିରେ ନେଇକି ପଳେଇବ ଯଦି ହୁଅନ୍ତା।
ହଁ ଏଇ ହଁ ଏଇଟା ପା ସତକଥା।
ଆଳୁ ଗୁଡୁ ଗୁଡୁ ଆସିକିରି ଗୁଡୁ କୁ ନା ନେଇକି ଆସନ୍ତା ନେଇଯାଆନ୍ତା। ତାହେଲେ ଭଲ ହୁଅନ୍ତା। ହଁ ଦେଖେ ମୁଁ ହୁଁ ହୁଁ ସେଇ ଟୋକା ବୁଲୁଚି ଆଉ। ସକାଳେ ଆସିଥିଲା କହିବି ଦେଖିଆ ରାତି ଆସିଵ କାଳେ। ଆସିବ କୁଆଡୁ। ନାଁ ଆସିବନି।
କିବୁ ଆସିବ ବୋଧେ।
ଦେଖିଆ ବରମୁଣ୍ଡା ଆଡେ ଆଇଲେ ଆସିବ ଯଦି ଆସିବ।
ତିନିଟା ସାଢେ ତିନିଟା ବେଳକୁ ତାକୁ ନେଇଯିବୁ ଯେ ବ୍ୟାଙ୍କ ଫାଙ୍କା ଥିବ। ଉଁ ଛାଇ ଛାଇ ବି ତିନିଟା ସାଢେ ତିନିଟା ବେଳକୁ ହେଇଯାଉଚି।
ତାପରେ ଖରା ହୋଉଚି ଏଡେ ଜୋରରେ ନା ତିନିଟା ବେଳକୁ ଗଲା ବେଳକୁ। ସିଏ ବି ଏତେ ବାଟରୁ ଆସିଲେ ସିନା।
ହଁ ଝିଅ ସମ୍ଭାଳି ପାରିବନି ଆଉ ଖରା। ହଁ ଝିଅ ଆଗ ଖରା ସମ୍ଭାଳି ପାରିବନି।
ହୁଁ। ୟାକୁ ବି ଏଇନା ନ ଶୋଇବୁ ଯଦି ଦିହିପହରେ ଶୋଇବନି ନିଜେ ବାରଟା ଗୋଟେ ବାରଟାରୁ ଶୋଇବ ଦିଇଟାରେ ଉଠିବ କାହାକୁ ଶୁଆଇ ଦବନି ଟିକେ ଶାନ୍ତିରେ।
ହଁ ହଁ।
ପାଲା କରିବା ପିଲା।
ତା ତା ଦେହ ଭଲ ଅଛି?
କଣ କହିଲୁ?
ଝିଅର ଦେହ ଭଲ ଅଛି?
ହୁଁ ହୁଁ ହୁଁ ହୁଁ ଓହୋ କଣ ଫିଜିଓଥେରାପି ଯିବ। ଏଥର ଯାଇନି ଏବେ ଖରା ପାଇଁ ଯାଏନି ଆଉ ଏଥର ତ ବନ୍ଦ ବି ହେଇନି ଫିଜିଓଥେରାପି ବନ୍ଦ ହବା କଥା। ଏଇଥର ବନ୍ଦ ହେଇନି।
ଓହୋ ତୁ ବା କାଳୁପଡା ଆଇଥିଲୁ ଝିଅକୁ ନେଇକିନା।
ହଁ କାଳୁପଡାରୁ ଆସିକି ଯିବି ବୋଲି ବାହାରୁଚି ଯେ ବନ୍ଦ ହେଇନିି ଫିଜିଓଥେରାପି। ତାକୁ ଭଲ ଲାଗୁନି ବି ଦେହ ତ ହେଥିପାଇଁ ମୁଁ ନାଇଁ ନବ ନାଇଁ ଏନେ।
ଓହୋ।
ହୁଁ ହୁଁ।
ତ ଫିଜିଓଥେରାପିରେ କଣ କଣ ହୋଉଚି?
ମ୍ୟୁଜିକ୍ କ୍ଲାସ, ୟୋଗା କ୍ଲାସ ଆର୍ଟ କ୍ରାଫ୍ଟ ଅଛି ଯେ ସେ ଯାଇନି। ଆଉ ପିଟି, ଫିଜିଓଥେରାପି ଓଟି
ଏ ଡାନ୍ସ କରୁଥିଲା ଏଇଟା ପିଟି କ୍ଲାସେ। ଓହୋ ତାଯୋଉ ଡ୍ୟାନ୍ସ କ୍ଲାସ୍ ହେଇଥିଲା ସେଇଟାକୁ ଆ ଯୋ
ଡ୍ୟାନ୍ସ କ୍ଲାସ୍ ଯାଇନି ଯାଇନି ଡ୍ୟାନ୍ସ କ୍ଲାସ୍ ଯିବ ଆଉ।
ସେଯେଉ ଗୀତ ବଜାଉଥିଲା ଆ ଭିଡିଓ ଛାଡିଥିଲୁ ନାଚୁଥିଲା ଜୟ ଘଣେଶ ଗୀତରେ।
ହଁ ବା। ଯେ ଗୀତ ଥରେତ ଗାଇଦବୁ କାନ୍ଦିବ ଆହୁରି ଗା ତାକୁ କଇଁବ।
ଓହୋ।
ଆଉ
ଜୟ ଗଣେଶ ବାଜିଲା ମାନେ ତାଳେ ବଜେଇକି କଇଁବୁ ନାଚିବି।
ହଁ।
ହୁଁ ବହୁତ୍ ଦିନି ହେଲାଣି ଯାଇନି ଯିବ ଆଉ। କଲବଲ ନଲାଗୁଚି ଗରମକୁ ଆଁ।
ଆଉ ସେ ଉଠିବ କେତେବେଳେ?
ସିଏ ଆଉ ଏଗାରଟା ବଳକୁ ଉଠେ ପଡ଼େ ବୋଧେ ଆଉ। ହୁଁ ସାଇଲାଣ୍ଡ ଥିଲେ ଶୋଇପରିଥାନ୍ତା ଆଉ ଘଣ୍ଡା ଟିକେ ଗହଳି ଟିଭି ଫିଭି ଲାଗିଚିତ ଉଠି ପଡ଼ିବକି କଣ ଆଉ।
ଉଁ ହୁଁ।
ଗୋଟିଏପା।
ସିଏ ଏଇଠି ବସିଚି ମୋବାଇଲ୍ ଦେ
ଡ୍ରେସ୍ ହରିକା କିଣିଲନି ରଜର ଗୁଡି ଅପାର ତୋର?
ନା ମୋର ଅଛି ଗୁଡି ଅପା କିଣିବ ବୋଧେ।
ଉଁ ହୁଁ କେବେ ଖେଳ?
ଁ ଅଛତ ରଜକୁ ଏତେ ଦିନ୍ ଯିବ କେବେ ଗୋଟେ ଆଉ। ସେ ଫର୍ମାଲ ଡ୍ରେସ୍ କିଣିବ ବୋଲି କହୁଥିଲା।
ହୁଁ ହୁଁ ହୁଁ। କେତେଳେ ଯାଉଚୁ?
କଣ?
ଏବେ ସିନା ଜାଆନ୍ତୁ ହାରି?
ସିଏ ଏଇ ଯୋଉ ଗୋଟେ ଥର ଘର ପ୍ରତିଷ୍ଠା ଅଣାଇନଥିଲା ଅଫରରେ ସେଇଆ ସାନା ମା କହୁଥି ଏଟା ଯଦି ସେମିତି ଅଫର ହେଇଥିବ ତାହେଲେ ଗୁଡିଆ ପାଖକୁ ନେଇକି ଯିବେ କିଣେଇିବା ପାଇଁକିନା କାଲି।
ଏହେ ମତେ କହିଥାନ୍ତୁ ମୋ ପାଖରେ ଥିଲା ବୋଧେ କୁପନନା କଣ? ଅଛିକି ନାଇଁ କେଜାଣି ଆଉ।
ିବଦି ବୁଡୀବା ପରେ ତୋର ପଳେଇବ ଆଣିବା ପାଇଁ। ଡ୍ରେସ୍ ସେଇ କୂପନରୁ
ଥିଲା ଅବଯଉ ପନ୍ଦରଶହରେ ପାଞ୍ଚଶହ ସେଟା ଥାଏ ଥିଲା ମୋବାଇଲ୍ କୁ କୁପନ୍। ଦେଖି ଦେଖି ବମୁଁ କହିବି ହେଲା
ହଁ ହଁ।
ବୋଉ କେତେ ଗେଜେ ଗେଜେ ହଉଚି କଁ ପାଇଁ?
ପାଣି ଭରି କରିବାକୁ।
ଉଁ ହୁଁ।
ଫ୍ରିଜରେ ଫୁଲ୍ ଅଛି ବଡ଼ ବଡ଼ ବୋଟଲ୍ ରଖି ଦଉଚନ୍ତିଯେ ଫ୍ରିଜରେ ଗୋ ଗୋଟେ ସାଇଟଙ୍ଗ୍ ମାନେ ଟିକେନାକୁ ଭାଂଗିଲା ଟାଇପ୍ ର ଦେଖାଯାଉଚି। ମଝିରୁ
ହଁ ହଁ। ପାଣି ପିଇଲେ ସାଙ୍ଗେ ସାଙ୍ଗେ ଭର୍ତ୍ତି କରି ରଖିଦେଲେ ଫ୍ରିଜ ରେ, ଆଉ ଭଲ ହବ।
ହଁ, ହଉ ଆଉ।
ହଉ ତାହେଲେ ମୁଁ ରଖିଦିଏ, ମୋର କାମ ଅଛି ତ।
ହଁ ହଁ।